ହ୍ୟାଲୋ!
ଶୁଭାଯାଉଛି ମୋ ଭଏସ?
ହଁ, ଅଁ। ହଁ, ଶୁଭୁଛି ଠିକ ଶୁଭୁଛି, କୋଉଠି ଘରେ ଅଛ?
କଣ କରୁଛ? ହଁ, ଘରେ ଅଛି।
ମୁଁ ତ ଏବେ ଖାଇକିରି ବାହାରେ ବସିଛି ଆଉ। ଖାଇକି ବାହାରେ ବସିଛି।
କଣ ଖାଇଲ?
ଭାତ, ଡାଲି, ଭଜା ଆଉ ଖଟା।
ଆଜି ରବିବାରରେ କଣ ସାଧା?
କଣ କରିବା ସାଧା ହିଁ ଭଲ ଲାଗିଲା ସାଧା ହିଁ ଖାଇ ଦେଇଛି ଆଉ।
ଭଲ କଥା ଆଉ।
ତମକୁ ସାଧା ପସନ୍ଦ ନା ଆମିଷ?
ନାଇଁ। ଆମିଷ ପସନ୍ଦ କିନ୍ତୁ ଭାବୁଛି ଛାଡିଦେବି ଆଉ ଖାଇବନି ଆମିଷ। ହଁ,
ଓହୋ! ଜୀବଜନ୍ତୁ ମାରିକି ଖାଇଲେ ଭଲ ନାହିଁ।
ହଁ, ପାପ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି ସେଥିପାଇଁ
ହଁ, ଠିକ କଥା ଠିକ ନାଇଁ ସେଇଟା ସମସ୍ତଙ୍କର ମୋର ଭୋ କ୍ଷତି ହେଇସାରିଲାଣି ଯମରାଜ ଦେଖିଲେ ମୋତେ ଦଣ୍ଡ ଦବାର ଅଧିକ ଆଶଙ୍କା ରହିଛି।
ନା, ନା, ଆଉ ଦଣ୍ଡ କଣ ଦେବେ ତେଲ କଢେଇରେ ଛାଣିଦେବେ।
ହଁ, ସେଇଟା ହିଁ ସେଇଟା ତ ବହୁତ ବଡ ଦଣ୍ଡ।
ଉଁ ହଁ। ନା, ନା ତୁମେ ବି ମଜା ନେବ ସେ ଟାଇମରେ।
ଉଁ ହଁ। ଚିକେନ ପକୋଡ଼ା ଛାଣିଲା ବେଳେ ଯେମିତି ଖୁସି ଲାଗେ ସେମିତି ମୁଁ ବି ଛାଣି ହେବି।
ଅଲଗା ମାନେ ଖୁସି ହେବେ ନା, ଯିଏ ଦଣ୍ଡ ଦେଉଥିବ ଦେଖିକି।
ହେଲା ଆଉ କଣ କରିପାରିବା? ମୁଁ ଖୁସି ନେଇଥିଲି ଏବେ ସେମାନେ ଖୁସି ପାଇବେ।
ଆଜ୍ଞା! ଆଉ ତୁମକୁ କଣ କରିବାକୁ ଭଲ ଲାଗେଏନ୍ତି? ମୁଁ ହଁ।
ହୁଁ କୁଆଡେ ଯାଇଥିଲ?
କୋରାପୁଟ।
କୋରାପୁଟ ଏ ସବୁଠୁ ବେଷ୍ଟ ପ୍ଲେସ। ପ୍ରସିଦ୍ଧ ସ୍ଥାନ।
ଆଜ୍ଞା, ଭଲ ଲାଗିଲା ଯାଇକି। ବହୁତ।
ମୁଁ ଜାଗା ସବୁ ଗଲ।
ଅ ମୁଁ ଗଲି ଦେଓମାଳୀ ଆଉ ଗୋଟିଏ ଜାଗା ଥିଲା
ଉଚ୍ଚ ଶୁଙ୍ଘ ନାଇଁ କି?
ଆଜ୍ଞା, ତାପରେ ତଳମାଳି। ତାପରେ ଆମେ ଆଜ୍ଞା, ତାପରେ ଆଉ ଦେଖିଲୁ ସୂର୍ଯ୍ୟ ଦେଓଟା। ଭଲ ଲାଗିଥିଲା। ଦେଖିବାକୁ ବହୁତ ଭଲ ଲାଗିିବ।
ସୂର୍ଯ୍ୟ ଅସ୍ତ ବେଳକୁ ଥିଲ ନା ନଥିଲ।
ଥିଲୁ। ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ସେଇ ଜା ଗାରେ ବହୁତ ଭଲ ଲାଗିଥିଲା। ଆଜ୍ଞା, ଆଉ ସେ ପାଖରେ ସୋରିଷ, ସୋରିଷ ଚାଷ ହେଇଥିଲା।
ହଁ ହଁ ହ।
ତାପରେ ଖରା ବି ପଡୁଥିଲା। ଏମିତି ଦେଖା ଯାଉଥିଲା ଯେମିତି କିି ମାଟିରେ ସୁନା ଫଳିଛି। ବହୁତ ସୁନ୍ଦର ଦେଖା ହଉଥିଲା। ଆଜ୍ଞା।
ହ
ସେତିକି ହିଁ ଜାଗା ବୁଲି ହେଲା। ଆଉ ଅଧିକ କିଛି ବୁଲି ହେଲାନି।
ଏଁ ଜଳପ୍ରପାତ ଗଲ?
ମୁଁ ଜାଣି ଉମ ଆମେ ଜାଣିିନଥିଲୁ କି ଆଉ କଣ କଣ ସେଇଠି ଜାଗା ବୁଲିବା ପାଇଁ ଅଛି। ସେଇଥିପାଇଁ ଯାଇ ହେଲାନି।
ଆମେ ପୂର୍ବ ବର୍ଷ ଯୋଜନା କରିଥିଲୁ କିନ୍ତୁ ବିଫଳ ହେଇଗଲା। ତ ଆହୁରି କେତେ କଣ ଜଳପ୍ରପାତ ରହିଛି? ଆଉ କିଛି ପ୍ରସିଦ୍ଧ ମନ୍ଦିର ମଧ୍ୟ ରହିଛି, ଡ୍ୟାମ ରହିଛି।
ଆଚ୍ଛା। କଣ କଣ ରହିଛି କହିଦିଅ ଆମେ ପୁଣିଥରେ ନହେଲେ ଯିବୁ? ଏଇ ବର୍ଷ।
ହଁ ଆଚ୍ଛା ଆଚ୍ଛା ହଉ। ହେଇଟି ଦେଓମାଳୀ ତ ଓଡିଶାର ସର୍ବୋଚ୍ଚ ଶୃଙ୍ଘ, ସେଠିକି ଯାଇଛ।
ଆଜ୍ଞା।
ଆଉ ଗୋଟେ ଅଛି, ବାଲଦା କେଭ ବୋଲି ଗୋଟେ ଅଛି ସେଇଠି। ଗୁମ୍ଫା। ହଁ ସେଇଠି ଅଛି। ସେଇଠି ବି ଗଲେ ଭଲ ଲାଗିବ ଜାଗାଟା। ଆଉ ଝରଣା ଆଉ ଜଳପ୍ରପାତ ଭିତରେ ହେଲେ ଡୁଡୁମା ଜଳପ୍ରପାତ ଗୋଟେ ଭଲ ଲାଗିବ।
ଆଜ୍ଞା।
ବହୁତ, ବହୁତ ଭଲ ଜାଗା। ଦେଖିବ ବେଲେ ବହୁତ ଖୁସି ସୁନ୍ଦର ଜା ଆଉ ରାଣୀରୁୁତୁମୟ ଗୋଟେ ଅଛି।
ଡୁଡୁମା, ରାଣୀଡୁଡୁମା।
ଦିଟା ଅଛି। ଆହୁରି ଅନେକ ଅଛି। ବଗ୍ରା ଜଳପ୍ରପାତ ଗୋଟେ ଅଛି।
ବକେରା ଜଳପ୍ରପାତ ଯିଏ କହିବ ବୋଧେ ବର୍ ଶୀତ ଦିନ ଭଲ ଲାଗିବ।
ହଁ ନାଇଁ ସୁୁଦୁଆ ଜଳସୁପାତ? ତ ସବୁ ମାନେ ଶୀତ ଦିନେ ବି ଚଳିବ ବହୁତ୍ ଭଲ ଲାଗିବ। ଏଇଟା ଶୀତ ଦିନରେ ଆଉ କିଛି ଅଛି? ଯୋଉଟା ଅଛି ବାରି ଜଳ ପ୍ରପାତ। କୁଞ୍ଜି ସିଲି ଜଳପ୍ରପାତ ଗୋଟେ ଅଛି ସେଇଟା ଗୋଟେ? ଗୁଲ୍ମୀ ଜଳ ଅଛି ତ ଏଇଟା ସବୁ ବର୍ଷା ଦିନ ପାଇଁ ଭଲ। ଶୀତ ଦିନେ ବି ଟିକେ ଟିକେ ପାଣି ଥିବ ଆଉ ବେଶୀ ନଥିବ।
ଆଜ୍ଞା। ତାହେଲେ ବର୍ଷା ଦିନ ଭଲ ଲାଗିବ ନା ଅଧିକ ପାଣି ପଡୁଥିବ।
ହଁ ବର୍ଷା ଦିନେ ଅଧିକ ପାଣି ପଡୁଥିବ ସେଇଟା ଭଲ ଲାଗିବ ଅଧିକ ଆଉ।
ଆଜ୍ଞା ଆଉ କଣ?
ବାଘ୍ରା ଆଉ ଆ ଟେ ଜଳପ୍ରପାତ ଗଲନି କି ଆଉ।
ଆମେ ଏ ଜଳପ୍ରପାତ ଗୁଡିକ ଆଉ ବୁଲି ନୁ। ଆମର ବାସ୍ ଥିଲା କି ଯାଇକି ଦେଓମାଳି ଯାଇକି ଆସିବାର ଆଉ ନା କିଛି ମନ୍ଦିର ଦର୍ଶନ କର।
ଟିକି ଯାଇକି ଆସ ତାହେଲେ।
ଆଜ୍ଞା ଆଉ ସେ ସୋରିଷ ଫୁଲ ଚାଷ ହୁଏ ସେ ଜାଗା ଯାକୁ ଯାଇଥିଲୁ।
ହୁଁ ହୁଁ ଆଉ କିଛି ରହିଯାଇଥିଲା ଛାଡି ଦେଇଚ।
ବହୁତ ଜାଗା ଛାଡି ଦେଇଛୁ ବୋଧେ ବୁଲିବାରେ।
ହୁଁ ବହୁତ ଗୁଡେ ଜଳପ୍ରପାତ ଅଛି ଗୁଲମି ଜଳପ୍ରପାତ ଗୋଟେ ଅଛି। ବାରି ଜଳପପାତ ଅଛି।
ଆଜ୍ଞା।
ମନ୍ଦିର ଭିତରେ ଅଛି ଗୁପ୍ତେଶ୍ଵର ଗୁମ୍ଫା ମନ୍ଦିର ସେଇଠି ଗୋଟେ ଅଛି।
ଗୁପ୍ତେଶ୍ଵର ଶିବ ମନ୍ଦିରି।
ହଁ ସେଇଠି ଅଛି ଗୋଟେ ଶୁ ମାନେ ପ୍ରସିଦ୍ଧ ସ୍ଥାନ ସେଠିକାର ଜଗନ୍ନାଥ ମନ୍ଦିର ବି ସେଠି ଗୋଟେ ଅଛି ସେଠି ବୁଲିବା ପାଇଁ ଭଲ ଲାଗିବ ପୁରୀ ଭଳିଆ ଆନନ୍ଦ ଆସିବ।
ପୁରୀ ଆକାରର। ସେଇଟା ତ କେଉଁଝରରେ ଅଛି ନା ବଡ ଦାଣ୍ଡ କେଉଁଝର ରେ ଅଛି ନା।
ନା ନା ଆଉ ଗୋଟେ ଏଠି ସବୁ ମନ୍ଦି ସବୁ ଛିତ ଜଗନ୍ନାଥ ମନ୍ଦିର ଅଛି ନା ଗୋଟେ ଗୋଟେ। ସବୁ ଜିଲ୍ଲାରେ।
ଆଜ୍ଞା।
ହଁ ସେଇ ଜାଗାରେ ବି ସେମିତି ଗୋଟେ ଜଗନ୍ନାଥ ମନ୍ଦିରଟେ ଅଛି ଭଲ ଲାଗୁଛି। ସୁନ୍ଦରର ଦୃଶ ଆଉକି।
ଆଜ୍ଞ।
ହଁ ଆଉ ଡ୍ୟାମ ଭିତରେ ବଲେ ପାଣ୍ଡି ଡ୍ୟାମ ବୋଲି ଗୋଟେ ଅଛି।
ହାଣ୍ଡି ଡ୍ୟାମ
ପାଣ୍ଡି ପାଣ୍ଡି।
ଆଜ୍ଞା ଶୁଣିବାକୁ ଗୋଟେ କେମିତି ଲାଗୁଛି କିନ୍ତୁ ଅଛି ଗୋଟେ ସେଇଠି ଭଲ ଲାଗୁଛି ସେ ଡ୍ୟାମ୍ ଟା।
ଆଚ୍ଛା ଆମେ ତ ତାହେଲେ କିଛି ଜାଗା ବୁଲିନୁ।
ହଁ ଛାଡିଦେ ବହୁତ ଜାଗା ଛାଡି ଦେଇଛ।
ଆଜ୍ଞା।
ଟନିଲି ଯାକ ଅଛି କେତେଟା। ମାଳିଗୁଡା ଟନେଲ ଯୋଉ କହୁ ନାହାନ୍ତି କି। ହେଲୋ ପର୍ବତ ଗୋଟେ ରାସ୍ତା ଟେ ପଡିଥାଏ।
ଆଚ୍ଛା।
ହୁଁ ସେଠି ବି ଅଛି।
ଆଉ ଥରେ ଯାଇକି ଯିବାକୁ ଆଉ ଥରେ ଗଲେ ଆମେ ଯ ଜାଣିବା କି ଆଉ ବହୁତ ସାରା ଜାଗା ଛାଡି ଦେଇଚୁ ଆମେ।
ହଁ।
ଆଉ ଥରେ ତାହେଲେ ଯିବାକୁ ପଡିବ।
ନିଶ୍ଚୟ ନିଶ୍ଚୟ କାହା ସହିତ ଯିବ ତାହେଲେ ଘର ଲୋକଙ୍କ ସହିତ ହାକା ଯିବ ଭଲ ଲାଗିବ।
ନାଇଁ ମତେ ଭଲ ଲାଗେନି ଘର ଲୋକଙ୍କ ସହିତ କୋଉ ଜାଗାକୁ ବୁଲି ଯିବାକୁ।
ଆଚ୍ଛା କ ପାଇଁ।
ପ୍ରଥମତଃ ସେମାନେ କୌଣସି ଜିନିଷର ପରମିଶ କିଛି ବି ଜିନିଷ ପାଇଁ ସେମାନେ ଅନୁମତି ତି ଦିଅନ୍ତି ନାହିଁ ସେମାନଙ୍କୁ ଫ ଟୋ ଉଠେଇବା ପସନ୍ଦ ନୁହଁ ଆଜ୍ଞା ଅଧିକ ଫଟୋ ଉଠେଇବା ପସନ୍ଦ ନୁହଁ। କି ଅଧିକ ବୁଲ ଅଧିକ ଜାଗା ଟ୍ରା କି ଅଧିକ ଦୂର ଯାତ୍ରା କଲେ କି ସେମାନେ ଜଲଦି ହାଲିଆ ହେଇଯାଆନ୍ତି।
ଓହୋ।
ମତେ ସାଙ୍ଗସାଥି ମାନଙ୍କ ସହିତ କୋଉ ଜାଗା ମାନେ ବୁଲାବୁଲିରେ ସାଙ୍ଗସାଥି ମାନଙ୍କ ସହିତ ଗଲେ ଭଲ ଲାଗେ। ଆଉ ଯଦି ଏମିତି ମନ୍ଦିର ଅଛି କିଛି ଅଛି ତ ଘର ଲୋକଙ୍କ ସହିତ ଠିକ ଅଛି ବାକି ଏମତି ଜାଗା ଯିବ ଏତେ ସବୁ ଜାଗା ବୁଲିବା ପାଇଁ ହେଲେ ଘର ଲୋକଙ୍କ ସ ସାଙ୍ଗସାଥି ମାନଙ୍କ ସହିତ ଗଲେ ମତେ ଭଲ ଲାଗିବ।
ଆଚ୍ଛା ଆଚ୍ଛା ହଉ ସେମିତି କା ଗଲେ ଠିକ।
ଆଜ୍ଞା।
ହଁ ସେମିତିକା ଗଲେ ଠିକ। ଏଇ ବୟସ ରେ ସାଙ୍ଗସାଥିଙ୍କ ସହିତ ବୁଲିବନି ତ ଆଉ କେବେ ବୁଲିବ।
ଆଜ୍ଞା। ଆପଣ ବାାହା ହେଇଛନ୍ତି।
ନା ନା ଏଇଟା ବହୁତ ବଡ ପ୍ରଶ୍ନ ଟେ ପଚାରିଦେଲ।
ହ୍ୟାଲୋ।
ହଁ ହ୍ୟାଲୋ। ହ।
ବଡ଼ ପ୍ରଶ୍ନ ହଁ। ମୋର ବୟସ ଏତେ ବି ଅତିକ୍ରମ ହେଇନି।
ବୟସ ଆଜି ଆଜି ଏବେ ଯେମିତି ଚାଲିଛି ବୟସ ଦେଖା ଯାଉନି ଆଉ।
ଆଚ୍ଛା ଆଚ୍ଛା। ହ ମିଳିନାହାନ୍ତି ମିଳିଲେ ବାହା ହେବା ନହେଲେ ଆଉ।
ଓ ଆପଣ ବାହା ହେଇନାହାନ୍ତି ତା
ନାଇଁ ନାଇଁ ନାଇ ନାଇଁ ଆମେ କେବେ ଦେଖ ଦେଖା ହେଇନି ତ ଦେଖା ହେଲେ ଜାଣିପାରିବେ ଆପଣ।
ଆଚ୍ଛା ମୁଁ ତ ଭାବୁଥିଲି ଆପଣ କହିବେ ବୋଧେ ବ୍ୟକ୍ତିଗତ ପ୍ରଶ୍ନର ମୁଁ କୌଣସି ପ୍ରକାର ଉତ୍ତର ଦେବି
ନା ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର କାଇଁକି ଆପଣ ବି ଜଣେ ସାଙ୍ଗ ମୋର କହିପାରିବି।
ଆଚ୍ଛା। ହଉ ଆପଣ ବିବାହ କରନ୍ତୁ ଆମକୁ ଡାକନ୍ତୁ ଆମେ ଭୋଜି ନିଶ୍ଚୟ ଯିବୁ।
ସାର୍ ସାର୍।
ହୁଁ।
ହଁ ଆପଣ କୁଆଡେ ଯିବେ କୋଉଥିଲେ ପରା ହଁ ଯାଇକି ଆସନ୍ତୁ ନହେଲେ,
ଆଜ୍ଞା। ହଉ ଧନ୍ୟବାଦ।
ଧନ୍ୟବାଦ।